ଆଲୋ ଦିଦି ନମସ୍କାର କଣ କରୁଚନ୍ତି?
ନମସ୍କାର ଏଇଠି ଝର୍କା ଝର କା ପାଖରେ ବସଚୁ ପବନ ଆସୁଚି ହଲକା ହଲକା ବସଚୁ ଆଉ ପବନକୁୁ ଖାଉଚୁ ଆଉ।
ହଁଅ ଆଉ କଣ ଆଜି ରୋଷେଇ କଣ କରିଥିଲ ମୁଁ ଏଇଠି ବସିଚି। ମୋର ଦୁଃଖୀ କାମ ଅଛି ତ ସେ ସେ ମା ମୁଁ ଆମ ଘରେ କେହିନଥିଲି ମୁଁ ଏଇଠି ଦୋକାନେ ବସିପଡିଥିଲି ଆଉ।
ଆଛା ଆପଣଙ୍କ ଦୋକାନ କି ଦୋକାନ?
ଆମର ଏଇ ଯୋଉ ପରିବା ଦୋକାନ।
ଉଁହୁଁ ବଢିଆ ଆଉ କଣ।
ଓହଁ।
ଓ ଆପଣଙ୍କ ଘର?
ଆଜ୍ଞା?
ମୁଁ ଆପଣଙ୍କ ଘର?
ଆମ ଘର ଆସିକି ଏଠି ଯା-ଯାଜପୁର।
ସେଟା କୋଉ ଡିଷ୍ଟରେ ଯାଉଚି?
ଯାଜପୁରଟା। ଆ
ଓହୋ ଯାଜପୁରରେ ଆମ ବିରଜା ମାଆ ଅଛନ୍ତି ନାଇଁ ବିରଜା ମାଆ। ଯାଇଛନ୍ତି କେବେ ସେଠିକି?
ହଁ ମୁଁ ଯାଇଛି ବୋହୁତ ଥର।
ହୁଁ କଣ କେମିତି ତାଙ୍କର ଇଏ ଟିକେ କହିଲେ।
ଯାଜପୁରରେ ବିରଜା ମାଙ୍କର ଯୋଉ ଆଉ ବିରଜା ମାଙ୍କର ପୂଜା ହୁଏ ଏଠାରେ ବିରଜା ମାଆ ଆମରି ଡାକରେ ପ୍ରସିଦ୍ଧ।
ହଁ ବିରଜାରେ ବିରୂପା ନଦୀ ନା କଣ ସେଠି ଅଛି। ବିରୂପା ନଦ୍
ହଁ ବିରୁପା ନଦୀ ହେଇଚି ସେଇଠିକି ଯୋଉ ଉଁ କି ଅସୁରଙ୍କର ଗୋ ଏତେ ବଢିଥିଲା ନାଭି ପଡିଥିଲା ବୋଲିକି ସେଥିପାଇଁ ତାଙ୍କୁ ନାଭିଗଙ୍ଗା ବି କୁହାଯାଏ।
ଉଁ ହୁଁ ହୁଁ ହୁଁ।
ଆଉ ଆମ ଏପଟେ ଅଛି ଉ-ଉଧୟଗିରି ରି ରତ୍ନଗିରି ତାପରେ ବି ଓଳାଶୁଣି ମିଲଣ ହୁଏ। ତାପରେ ତମ ମାମୁ ତମ ମାମୁଁ ତମ ଘରେ କୋଠିକି ଯିବି
ଆମ ଘର ହୋଉଚି ପଟାମୁଣ୍ଡେଇ।
ଏଇ ପଟାମୁଣ୍ଡେଇ କେନ୍ଦ୍ରାପଡା?
ଆଜ୍ଞା ତୁଳସୀ କ୍ଷେତ୍ର।
ହଁ ଆଜ୍ଞା ହଁ ମୁଁ ଜାଣିଚି କି ଯୋଉ ଜାଣିଥିବ ହଁ ମୁଁ ଯାଇଚି କି। ନି ଯୋଉ ଏଥରେ କେତ କୁହନି ମୁ ଦେଇ ଘର ନିକି ଦେଇ ଜାଣିଥିବ?
ନିକି କଲେଜ ମୋର ଥିଲା କଲେଜ ଟା ଆକଚୁଲି କିରିଇଥିଲା।
ଓମ ମୋ ଦେଇ ଘର ବି ସେ ଆମେ ସେଠିକି ଯାଉ ପଟ୍ଟାମୁଣ୍ଡି ମୁଁ ସେଇ ବାଟରେ ଯାଇଚି। କିନ୍ତୁ କେବେ ଯାଇନି ଭିତରକୁ ଆଉ।
ହୁଁ କେବେ ଯାଇଚନ୍ତି ଆ ବଲଦେବୀଜୀ ମନ୍ଦିର ଯାଇଚନ୍ତି?
ଯଉ ମନ୍ଦିର ଯାଇଚି। ଥରେ ଯାଇଚି ଯେତେବେଳେ ତୃତୀୟରେ ନା ଚତୁର୍ଥରେ ପଡିଥିଲେ ସେବେ ମାମୁଙ୍କ ସାଙ୍ଗରେ ଯାଇଥିଲି। ଆଉ ବଡ ହେବାଠାରୁ କେଉ ଯାଇନି। ଆଉ ତମେ କେବେ ଆସିନାହିଁ ଆଡେ ଚଡିଗୋଲ ମହା ମନ୍ଦିର। ତମେ ଆମ ଏପଟେ ଲାଇନ୍ କି ଆସିନ।
ନାଇ ଯାଇଚି ଥରେ ଯାଇଥିଲି କଣ ଆମର ମୋ ଜେଜେଙ୍କର ଅସ୍ଥି ବିସର୍ଜନ ହେବାକୁ ଯାଇଥିଲା ତ ମୁଁ ସେଠିକି ଯାଇଥିଲି ମାଙ୍କ ମନ୍ଦିର ବୋହୁତ ଭଲ ଲାଗିଥିଲା ଏବେ ସେଠିକି ଜାଗା ଯାଇକି
ହୁଁ ସେଠି ଅ ଅସ୍ଥି ବିର୍ଷଯନ୍ ହୁଏ ତାପର ଛୋଟ ଛଆଙ୍କର ଯୋଉ ନାଇ ବି ପକାନ୍ତି। କି କଟା ହେଇଥାଏ ନାଇଁ ଯିଏ ପକାନ୍ତି ତାପରେ ବି ମୋ ଅଜାଙ୍କର ସେଇଡି ପଡିଥିଲା ନା ଯୋଉ ତାଙ୍କର ଅସ୍
ନାଭିି ଗଇଆ ଚିତପ ସେଥିପାଇଁ ତା ନା ଦିଆଯାଇଚି ନାଭି ଗୟା।
ଚା ତିରିଶ ତିରିଶ କି ପଇଁତିରିଶ, ହ୍ୟାଲୋ
ଆଜ୍ଞା।
ହୁଁ କୁହନ୍ତୁ।
ମୁ ସେଥିପାଇଁ ତା ନା ଦିହଅଛି ନାଭିଗୟା।
ହଁ ସେଥିପାଇଁ ସେଇଠି ଯୋଉ କି ଜଟାସୁର ନା କ ଅସୁରଙ୍କର ଗୋଟେ ଯୋଉ ନାଭି ପଡିଥିଲା ସେଇ ଯୋଗୁରୁୁ ସେଇଟା ନାଭିଙ୍ଗାକୁିବେ।
ଆଛ ମାନେ ସେଟା କୋଉ ମାନେ ଇଏ ରୁ ଚାଲି ଆସିଚି ସେଟା।
ସେଟାତ କେବେ ଠାରୁ ମୁଁ ମାନେ ମୁଁତ ସବୁ ପୂର୍ବ ପୁରୁଷରୁ ଚାଲି ଆସଚି।
ହୁଁ।
ରେ ବିରଜାମାଙ୍କୁ କତିକୁ ମୁଁ କେତେ ମାନେ ଛୋଟ ହବାରେ ଯାଇଥିଲି ପ୍ରାୟ ଦିଇଥର ତିନିଥର ଯାଇଚି। ବଡ଼ ହେବାରେ ଦଶମ ପରଠାରୁ ଆଉ କେବେ ଯାଇନି। ଦଶମ ପରେ ପଡ଼ିଲାଠୁ ମୁଁ କେବେ ଯାଇନି। ପୁ ଆଉ ସବ ମନ୍ଦ ବୁ କାଳିଯାଇ ତାର ତରିିଣୀ। ତାପରେ ଏଇ ଯୋଉ ପୁରୀ ଫୁରୀ ସବୁ ବୁଲିଚି। କିନ୍ତୁ ଏଠିକି ଆ
କାଳି ଯାଇ ବି ଯାଇଚନ୍ତି?
ହୁଁ କାଳି ଯାଇ ବିି ଯାଇଚି।
ହୁଁ ହୁଁ।
ଯାଇ ତାରାତାରିଣୀ ତାପରେ ବି ଠାକୁରଙ୍କର ଯୋଉ ଶହେ ଆଠ ଅବତାର ସେଠିକି ବି ଯାଇଚି। ଆଉ ଗୋଟେ କା ସେଟା ନାଇଁ ଶହେ ପୁରୀରେ ନୁହଁ ଏ ଯୋଉ ଗଞ୍ଜାମ ଜିଲ୍ଳା।
ଗଞ୍ଜାମ ଜିଲ୍ଲା ସେ ଗଞ୍ଜାମ ସେଟା କୋଉଠି?
ଗଞ୍ଜାମ ଜିଲ୍ଲା ଟା କୋଉ ଲାଇନ୍‌ ରେ ଯାଏ ମୁଁ ଜାଣିନି କିନ୍ତୁ ଗଞ୍ଜାମ ଜିଲ୍ଲାରେ ତାର ତାରିଣୀ କାଳିଜାଇ ମା ଅ
ହଁ ତାରା ତାରିଣୀ ତ ଅଛି ତାରା ତାରିଣୀ ତ ଯାଁ ଅଛି କାଳିଯାଇ ଟା ତ ଏପଟେ ଯାଉଛି ଆମର ଖୋର୍ଦ୍ଧ ରେ ଯାଉଛି ସେଇଟା।
ସେଇ ତ ଆମେ ଯାଇଥିଲୁ ତାରା ତାରଣୀ କାଳିଯାଇ ତାପରେ ସେଇ ଶହେ ଅଠେ ଠା କୁର ତାପରେ ବି ଯୋଉ କଣ କୁହନି ଏଇ ଯୋଉ ଏଠିକି ଚିଲିକା ଗଲେ କୁଆଡେ କୁହନ୍ତିନି କି ମାନେ ପାଣିରେ
ହଁ ଚିଲିକା।
କୁହନ୍ତିନି କି ଡଙ୍ଗାରେ ବ
ହଁ ହଁ ସେଇ ପରମ୍ପରା ଟା ଏ ବି ଚାଲି ଆସିଛି ହଁ ମାନେ ନାଇଁ ସେମିତି ନାଇଁ। ରଙ୍ଗରେ କୁହନ୍ତିନି କି ମାନେ ମୁଁ କଳି ପଡିବି କି ଡେଇଁ ପଡିବି କିନ୍ତୁ ସେ ଯେପର୍ଯ୍ୟନ୍ତ ସେ ଡଙ୍ଗାରୁ ଜଣେ କିଏ ପଡିନି ସେ ପର୍ଯ୍ୟନ୍ତ ଡଙ୍ଗା ଚାଲିିବନି।
ଏଇଟା କିନ୍ତୁ ସତ କଥା କାରଣ ମୁଁ ଯେବେ ଯାଇଥିଲି ଛୋଟ ହେଇଥିଲି। ମାନେ ତୃତୀୟରେ ଚତୁରେ ପଡିଥିଲେ ମୁଁ ଯେବେ ଯାଇଥିଲି ସେଇ ଯୋଉ ଏଠିକି। ତାବିି ମାନେ କେତେ ବର୍ଷ ହେଇଗଲାଣି ହେଲା। ଯାଇଥିଲି ସେଠୁ କଣ ହେଲା କୁହନି ତ ମୁଁ ମୁଁ କହିଦେଇଛି ମୁଁ କହିଲି ଆଉ ମାମା ଆମେ ଯଦି ଏଠି ଡେଇଁ ପଇଲି ତାହେଲେ କଣ ହବ ସେ କହିଲେ ବାଡ଼େଇବି ଧରିକିନା ଅନାନି ସେଠୁ ସେ ଡଙ୍ଗା ବାଲା କହିଲା କହିଲେ ଆଉ। ତମ ଝିଅ ଏଇଆ କହିଲା ମାନେ ତାକୁ ନେଇଯାଅ ସେଠି ବୁଡେଇଦବ ସେଠୁ ମତେ ବୁଡେଇଲେ ମୁଁ ସେଠୁ ଡ୍ରେସ ଫ୍ରେସ ପାଲିଟିକି ଆସିକି ପୁଣି ଥରେ ଆଉ ଡଙ୍ଗାରେ ବସିଲଲି କହିଲି ଆଉ ଯଦି
ହଁ ସେ ବି ପରମ୍ପରା ଚାଲି ଆସିଛି। ସେ ବହୁତ ହଁ ନାଇଁ ସେମିତି ହବନି। ସିଏ ଗୋଟେ ଅଛି ସେ ଗୋଟେ ପରମ୍ପରାର ଅଛି ତାର ମାନେ ସେ କାଳିଯାଇ ବା ହା ଖାଇଲା ବେଳେ ସେମିତି ଜଣା ପ
କାଳିଯାଇ ତ ସିଏ ତାଙ୍କର ତ ମାନେ ଯାଉଥିଲେ ତାଙ୍କ ଭାର ନେଇକି ତାପରେ ବା ତମେ ଆସିଲାଠୁ
ଭାର ନେଇକି ହଁ। ଡଙ୍ଗା ନୋଉଟି ପଇଲା ମାନେ ସେତେ ବେଳକୁ ବର୍ଷା ଘଡ଼ ଘଡ଼ି ଯୋରେ ହଉଥିଲା ଡଙ୍ଗା ନୋଉଟି ପଡିଲା ଆଜ୍ଞା।
ହଁ।
ଆଉ
ଆଉ କଣ
ଅହ ସେଠି ଆଉ ଗୋଟେ ଏବେ ଶିବ ମନ୍ଦିର ହୋଉଛି ନା ସେଠି ଯାଜପୁରରେ?
ନେଇଛନ୍ତି ପା ସେ ଏ ଗଟେ ନେଇଛନ୍ତି ବା ଟମାଟର। ହଁ ମୋଠୁ ନେଇଛନ୍ତି ପା। ଟମାଟର ଦୋଉନାହାନ୍ତି ହେଇପା ଆଉ ଗୋଟେ ଅଛି। ।
ଆଜ୍ଞା।
ହଁ କୁହ।
ଉଁ ହୁଁ ସେଠି ଗୋଟେ ଶିବ ମନ୍ଦି ଯୋଉ ଏବେ ବଡ ଟା ହେଇଛି ନା ଓହୋ ସେଇଟା କୋଉ ଜାଗାରେ ହେଇଛି?
ହ୍ୟାଲୋ।
ସେଇ ଶିବ ମନ୍ଦିର କୋଉ ଜାଗାରେ ହେଇଚି?
କୋଉଠି କୁହନି ଏବେ ଶିବ ମନ୍ଦିର ଏ ଏଇନିକେ ଇଏ ହୋଉଛି।
ଶିବ ଶିବ।
ଏ ଯୋଉ କେଦାରନାଥ ତ ମିନି କେଦାରନାଥ।
ନାଇଁ ନାଇଁ ମିନି କେଦାରନାଥ ତ ଏପଟେ ରହିଲା। ଶିବ ଗୋଟେ ହେଇ ନାହାନ୍ତି ନା ଯାଜପୁରରେ ଗୋଟେ ବଡ଼ ଶିବ।
ଓ ସେଟା। ସେଟା ମୁଁ କେବେ ଯାଇନି ଦେଖିବା ପାଇଁ ଏବେ ପା ନୂଆ ହେଇଚି।
ହୁଁ ଏବେ ପୁରା ପୁରା କମ୍ପ୍ଲିଟ ହେଇଗଲାଣି।
ସେଇଟା ପୁରା କଂପ୍ଲିଟ୍ ହେଇ ସାଇଲାଣି। ଏଇଟା ମୁଁ ଦେଖିନଥିଲି ମୁଁ କାଲି ତ ଭିଡିଓ ରେ ଦେଖୁଚି ଏଇଟା କଂପ୍ଲିଟ୍ ହେଲାଣି। କେବେ ଯାଇନି ସେଟା କଣ ଯାଜପୁର ର କୋଉଠି ହେଇଚି ଭଲସେ ମୁଁ ଆଉ ଜାଣିନି। । । ହଁ ଆମର ଏଇ ଯୋଉ ଜାଣିଥିବ
ଯାଜପୁର ଯାଜପୁର କୋଉ
ଉଦୟଗିରି ଜାଣିଚ ନା?
ଉଦୟଗିରି ଆଜ୍ଞା ଜାଣିଚି।
ଜାଣିଚ ଉଦୟଗିରି କତିରୁ ଆମ ଘର ହେଲା ଦି କିଲୋମିଟର। ଉଦୟଗିରି ଜାଣିଥିବ ବନମାଳୀପୁର? ବାଲିକୁଦା ଟାଣୁଆ। ତାଳୁଆ ବାଲିକୁଦା ବନମାଳୀପୁର ଆମ ଘର ବନମାଳୀପୁର। ବନମାଳୀପୁର ଆମ ଘର। ତାପରେ ବି ଯୋଉ ବନମାଳୀପୁର ମାନ ତାଳୁଆରେ ଯୋଉ ହୁଏନା ସନି ମେଳଣ ତମେ ଆସିନା କେବେ?
ନା।
ଆସିନା। ତମ ପଟ୍ଟାମୁଣ୍ଡେଇରୁ ଆମ ଗାଁ ରେ ବି ବାହା ହେଇଛନ୍ତି। ପଟ୍ଟାମୁଣ୍ଡେଇରୁ କେତେ ଝିଅ ବାହା ହେଇଚନ୍ତି ଆମ ଗାଆଁ ରେ।
ହୁଁ। ହେ ମୋ ମାମୁଁଘର ତ ଓଳାଶୁଣୀ ପାହାଡ଼ ଏପଟରେ ହେଉଚି ଘର ସେ ଏପଟରେ ହଉଚି ଆମର
ଉପର ଓଳାଶୁଣୀ ଗୋଟେ ତଳ ଓଳାଶୁଣୀ। ଓପର ଓଳାଶୁଣୀ ତ ଜାଣିଥିବ ସେଠୀ ଶୁଖୁଆ ବିକନ୍ତି। ଶୁଣିଚି।
ହୁଁ ହୁଁ ସେଇଟା। ସେଇ ଲଳିତିଗିରି ଲଳିତିଗିରି ଲଳିତିଗିରି ଆଡେ। ହୁଁ ସେ ଲଳିତିଗିରି ପାହାଡ଼ ଏପଟ କରେ ହଉଚି ମାମୁଁଘର ସେପଟେ
ହଁ ହଁ। ସେପଟେ ବି ବାହାଘର ବି ହୁଏ। ସେ ଯୋଉ ପାହାଡ ଉପରେ ମାମୁ ଦେଇ ବାହାଘର ହେଇଥିଲା। ଏବେ ସେଇ ଜାଗା ଟାକୁ ପୁରା ଭଲ କରିଦେଇଛନ୍ତି।
ହଁ ଏବେ ତ ସବୁ କିଛି ଛି ଡେଭଲପ ହେଇ
କାରଣ ଏବେ ଦେଖିବ ସେ ଯୋଉ ଉପର ଯୋଉ ଏବେ ଯାଉଛନ୍ତି ସେ ପାହାଡ ଉପରକୁ ସବା ପାହାଡ ଉପରକୁ ସେଇଠି ଦେଖିବ ପୁରା ମନ୍ଦିର ଫନ୍ଦିର କରିକି କେତେ ସୁନ୍ଦର କରିଦେଇଛନ୍ତି ସେଇଠି।
ହୁଁ।
ବାହାଘର ପାଇଁ ବି ଭଲ ସୁବିଧା ହେଇଚି। ଯୋଉଠି ତମର ବାହାଘର ପାଇଁ ଭୋଜି ଫୋଜି ବି କରିପାରିବ। ତାପରେ ଆମେ ଯୋଉ ଯାଇଥିଲୁ ଭଲ ସୁନ୍ଦର ହେଇଚି କିନ୍ତୁ। ଫଟୋ ଫଟ ଉଠେଇବ ଭଲ। କିଛି ଟେନ୍ସନ ନାହିଁ। ହଁ ଯାଇଚି। ମାନେ ଏଠି ସବୁ ସରକାର ଦେଖ ସରକାର କେତେ ନିୟମ କାନୁନ ବାହାର କଲାଣି। ତାପରେ ବି ଲୋକମାନେ ଏସବୁ ପଇସାପତ୍ର ଗୋଟେଇକି କରିଛନ୍ତି। ତା ପରେ ବି ସେଇଟାକୁ ଗୋଟେ ସେଟା ଗୋଟେ ମାନେ ଜାଗା ନା ଶସ୍ତା ଜାଗା ହେଇଥିବ ଶସ୍ତା ସେଠି ପଇସା ଦଉଥିବ। ଯାହା ହେଲେ ବି ଦଉନଥିବ ଇନଭେଷ୍ଟ କରିଛନ୍ତି ସବୁ। ତାଙ୍କୁ ଦେଖ ଗୋଟେ ଗୋଟେ ଦୋଳି ଖେଳ ପାଇଁ ଦେଇ ଦଉଛନ୍ତି ମନ୍ତ୍ରୀ ମାନେ ଏ ଯୋଉ ଏମେଲେ ମାନେ ଦେଇ ଦଉଛନ୍ତି ପଇସା। ଲକ୍ଷ ଦେଢ ଲକ୍ଷ ଦି ଲକ୍ଷ ଏମିତି ଦଉଛନ୍ତି।
ଉଁ ହୁଁ। କୋଦମ୍ବଳା
ଜାଣିନା? କୋଟପୁର ଜାଣିଥିବ ନା?
ହୁଁ ହୁଁ ହୁଁ ହୁଁ।
କୋତପୁର ଜାଣିଛ ନା?
ହୁଁ ହୁଁ।
ପୁରୁ ଆଉ କୋତପୁରୁ ହେଲା ମୋ ମାମୁଁ ଘର। କୋତପୁରୁ ଆଉ କଦମ୍ପାଳ ମାନେ ପଚାରି ଦବ କାହାକୁ କହିବେ କୋଦମବାଳ ସେଇଠି ଯୋଉ ରଜ ଦୋଳି ପାଇଁ, ଆଁ? ତାଙ୍କର ଯୋଉ ଏମେ ଲେ ପାଇଁ ସେଇ ଏମେଲେ, ସେ କଣ କରେ କୁହନି? ଦିଏ।
ହ
ସେ ଏମେଲେ କଣ କରେ କୁହନି, ସେ ଏମେଲେ ପଇସା ଦିଏ। ଦି ଲକ୍ଷ, ତିନି ଲକ୍ଷ ଏମିତି ଦିଏ ପଇସା ଦୋଳି ଖେଳିବା ପାଇଁ। ମାନେ ଆର ବର୍ଷ ଯେତେବେଳେ ସେ ଫାର୍ଷ୍ଟ ଜିତିଥିଲା ହେଲା, ସେ ଦେଢ଼ ଲକ୍ଷ ଦେଇଥିଲା ଦୋଳି ଖେଳିବା ପାଇଁ। ମାନେ ଆମ ଗାଁ ଏମେଲେ ଯୋଉ ହେଇଛି, ଏଇ ଯୋଉ ଆମ ଏପଟ ଲାଇନର ସେ ଯୋଉ ଇଏ କଣ ବା ତାଙ୍କ ନାଁ? ଅମର ନାୟକେ ହେଲା। ସେ ଯୋଉ ହେଇଛି ସେ କିଛି କାମକୁ ପୁରା ବେକାର, ଯାହାକୁ କୁହନ୍ତି ବେକାର।
ଆଚ୍ଛା।
କାଇଁ ହେଲା?